ହ୍ୟାଲୋ ସୁବୁଚି ତ?
ଶୁଭୁଛି। ହେଲେ ଏଇଠି ବସିଛି ଛାତଉପରେ।
ପବନ ହଉଛି?
କର୍ଛି
ଆଁ।
ମଶା କାମୁଡୁଚି ଇ
ଏସି ଟା ଲଗେଇ ଦେଲନି?
ଛାତ ଉପରେ ବଡ ଏସି ଟା ଲାଗିଛି ନା।
ସବେଲିଥାନ୍ତାେ
ତମର ଲଗେଇଛ କି ତମର ଛାତ ଉପରେ।
ଉଁ ଆମର ୱାସିଂ ମେସିନ ଲଗେଇ ଦେଇେଇଛି ଛାତ ଉପରେ।
କଣ କରୁଛ?
ବସିଚି ଛାତରେ।
ହୁଁ।
ଘରେ ଆଜି କିଏ କିଏ ଅଛନ୍ତି ଏବେ।
ଘ ଘରେ ଆଜି ସମତେ ଅଛନ୍ତି। ସାନ ମାଉସି ଆଇସଚନି ସାନ ମାଉସି ଆଇଚି କିଏ?
ତମ ବଡ଼ ମାଉସି ଆଇଲେ ହେଠିକି କେତଳେ ସେ ଆଇଲେ।
ସେ ଭଦ୍ରଅଟରେ।
ତାହଲେ ଲଂଗ ଲାଷ୍ଟିଙ୍ଗ।
ଖାଇଯାଉ ନା।
ହୁଁ ସକାଳେ ଭାତ ଖାଇଥିଲି।
ଖାଇଚ କଣ?
ସକାଳେ ଭାତ ଖାଇଥିଲି।
ଆଉ।
ଭାତ ଡାଲି ଭଜା। ଆପଣେ?
ମୁଁ ଖାଇଥିଲି ଭାତ ଡାଲମା ଏଇ ଚଟ
ଚଟଣି?
ଝୁଡଙ୍ଗ ଆଳୁ ଭଜା ଡାଲମା।
ହୁଁ।
ଆଉ ଥଣ୍ଡା କମିନି।
ନା?
କମନି? ମେଡିସିନ ସିନା ଖାଇଲେ କମିବ ମେଡିସିନ? କାହିଁକି ଯୋଉ ଇଏ କରୁନ।
ମେଡିସିନ ତ ଯାଉଛି ପକାସ ଭାଇ ପାଖକୁ ଯାଉଚି। ଖାଇଦେଇକି ଖାଉଛି ଭାରି ଆଉ ପଇସା ଦବାକୁ ପଡୁନି।
ଆଉ କଫି ପିଇ ଯିବା ଆସ ବସ କଫି ଆଉ ଟିକେ ପେଟିସ ଆଉ ଟିକେ ପେଟିସ୍ ଖାଇବାକୁ ଦବ।
ପଇସା କିଏ ଦବ ଶିଏ ନା ମୁଁ। କିଏ ଦବ ସିଏ ନା ମୁଁ।
ତମେ ଦବ ବା ମୁଁ ଯାଇଥିବି।
ପଇସା ନାଇଁ ଡବଲ ଆସ ମୋର ନାଇଁ। ଦବ ହେଲେ ଆସ।
ତମେ ଦବ ଭଲ କୁହ ମୁଁ ଯିବି ସାଙ୍ଗ
ହୁଁ ପାଞ୍ଚ ଟଙ୍କା ପାଞ୍ଚ ଟଙ୍କିଆ ଚାହା ଗୋଟେ ଗୋଟେ ପିଇବ ହେଲା ଆସ।
ପାଞ୍ଚ ଟଙ୍କିଆ ଚାହା ଆମେ ପଉନୁ। ଆମେ ଟିକେ କଫି ପିଇବୁ ଆଡ଼େ ପେଟିସ୍ ଖାଇବୁ। ପେଟିସ୍ ଖାଇବୁ ଆଡୁ
ହୁଁ।
ହୁଁ।
ଦବ ହେଲେ ଆସ ପଟିସ।
ଉଁ ପଟିଶ।
ହୁଁ।
ସେ ଖାଇବନି ନହେଲେ ଯାଇଥାନ୍ତୁ। ତାର ମନ ଖାଲି ଡାକିବ ମୁଁ ଖାଇଦେବି ଟିକେ। କି ଆକାଶ ହନଡିକ।
ଖାଇବନି।
ନା ବାହାର ଜିନିଷ ଜମା ତାକୁ ମନା।
କୋଉଦିନ ଆପଣ ତାକୁ ମନା କରାଯାଇଥାନ୍ତା କଣ୍ଟ୍ରୋଲ୍ ହୋଉଛି।
ହୁଁ କଣ୍ଟ୍ରୋଲ ହଉଛି କଣ ଚାରିଟା ବେଳେ ଯାଉଚି ହାରି ପଡିଆ ଆଡ଼େ ଖେଳି।
କୋଉଠି ଚାରିଟା ବେଳକୁ ପଡ଼ିଆରେ
ଆହାଡେ କଣ କରି ଯାଇଥିଲା?
ଆମେ ଯାଇଥିଲୁ ସିଆଡ଼େ କାମରେ।
ହୁଁ ସେ ତ ଏକୁଟିଆ ଯାଇଥିଲା ତମେ ଯାଇଥିଲ ଗପ ଶୁଣଉଛ କାହାକୁ?
ଏକୁଟିଆ ଯାଇଥିଲେ ଯାଇଥିବେ କୁଆଡ଼େ ବୁଲିବାକୁ, ସାଙ୍ଗେ ସାଙ୍ଗେ ତ ଆଇଛି।
ହୁଁ।
ଆଉ? ତମ ମାତାଶ୍ରୀଙ୍କ ଦେହ ଏବେ କେମିତି ଅଛି?
ଉଁ
ତମ ମାତାଶ୍ରୀଙ୍କ ଦେହ?
ବୋଉ ଦେହ ମେଡିକାଲ ଟିକେ ନବୁ ଆଉ।
ଭୁବନେଶ୍ବର?
ନାଇଁ ଆମର ଏତେ ଔକାତ ନାହିଁ।
ଆଉ, ତାହେଲେ ଛଅ ନମ୍ବର ନେଇଯାଉନ?
ଭୁବନେଶ୍ୱର ନେଇଗଲନି ଛଅ ନମ୍ବରକୁ, ଆକାଶକୁ? ଆକାଶକୁ ନେଇକି ଯିବୁ ଆମେ ଛଅ ନମ୍ବର, ଯିବ ଯଦି କହିବ, ସିଏ ବି ଯିବ।
ଏଇ ଛଅ ନମ୍ବର ଏଇ ଯୋଉ ମୂଷା ଗହଳି ଭଳିଆ ଗହଳି ରେ ଶଳା ବେଡ୍ ମାମୁଁଙ୍କୁ ଯୋଉ ଥର ନେଇଥିଲି ଆକ୍ସିଡେଣ୍ଟ ହେଇଥିଲା, କାନ୍ଦି ପକେଇଛି ସେଦିନ ପା ମୁଁ। ବେଡ଼୍ ଗୋଟେ ନାହିଁ ମାନେ ଏଁ-ଏଁ
ଯିବେ ଚେକଅପରେ ଦେଖେଇ କି ଆସିବା ତମେ କଣ ବେଡ଼୍
ନାଇଁ କୁହନି ସେଇଦିନ ଯୋଉ ହଇରାଣ, ଇଞ୍ଜେକସନ ଦବାକୁ ଫାଷ୍ଟେଡ୍ ଟ୍ରିଟମେଣ୍ଟ୍
ତାହେଲେ ଗୋଟେ କାମ କର ଏଇ ବ୍ଲୁ ହ୍ୱିଲ୍ ସନସାଇନ୍ ନେଇଯାଅ ନହେଲେ ସମ୍
ମା ମାଗଣା ନା ପଇସା ଦିଆ?
ମାଗେଣା ବୋଲି ଆଗ ଟ୍ରିଟମେଣ୍ଟ୍ ତାଙ୍କର ଫିସଟା ସେମାନେ ନେବେ ଯଦି ଯଦି ଅଧିକ ଦେହ ଖରାପ ହେଉଥିବ ସେମାନେ ଆଡ଼ମିସନ୍ କରିଦେଲେ ଆଡ଼ମିସ୍ ଥରଟେ ହେଇଗଲା ତାପରେ ସେମାନେ କାର୍ଡରୁ କରିଦେବେ।
ଏ କାର୍ଡ ବା ଡିକ୍ଲାରେସନ୍ କରିଛି ମାଗଣା ବୋଲିି ଟ୍ରିଟମେଣ୍ଟ୍ ସହ।
ସବୁ? ଆକାଶର ତ ଫା ଟେଷ୍ଟଟା ସେମାନେ ନଉ ଛନ୍ତି କିନ୍ତୁ ଯେଉଁଟା ତାଙ୍କର ଯିବନି କାହିଁକିନା ଆକାଶର ଫାଷ୍ଟ୍ ଯୋଉ ନା ଆମେ ରେଜିଷ୍ଟ୍ରେସନ କଲୁ ପୁଣି ସେଇଟା ପଇସା ଛାଡ଼ିଲି ଡକ୍ଟରଙ୍କ ଦିଟା ଯାକ ଡକ୍ଟର ଫିସ୍ ବାଁଶ୍ ଲେଖା ନେଲେ। ଡକ୍ଟର ଫିସଟା ଫାଷ୍ଟ୍ ଦେଖିବେ ନା ସେମାନେ ଏବେ କଣ ହଉଛି କହିଲ ସେମାନେ ଲେଖିକି ଦେବେ ଡକ୍ କ୍ଟରମାନେ ଲେଖିକି ଦେବେ ଯେ ନାଇଁ ଏଇ ପେସେଣ୍ଟକୁ ଏଇ ୱାର୍ଡ଼ରେ ଆଡ଼ମିସନ୍ କରାଯିବ କୋଉଥି ପାଇଁ ପ୍ରୋବ୍ଲେମଟା କହିଲେ ସେମାନେ ଆଡମିସନ୍ କରୁଛନ୍ତି ନହେଲେ ଆଉ କରିବେନି, କରୁନା ଆଗରୁ କଣ ଡାଇରେକ୍ଟ୍ ଯାଇକି ଡକ୍ଟରଙ୍କ ବିନା ଇଏରେ ଆଡମିସନ୍ ହେଇଯାଉଥିଲା କିନ୍ତୁ ଏବେ ଡକ୍ଟର ଆପ୍ରୁଭ୍ କଲେ ଯାଇକି ଆଡ଼ମିସନ୍ ହେବ। ଆଗ ଡକ୍ଟରଙ୍କୁ ଦେଖେଇବ, ଡକ୍ଟର ଫିସଟା ହିଁ ପଡ଼ିବ। ଯଦି ଅଧିକ ସିରିଅସ୍ ହୁଅ ତାହେଲେ ସେମାନେ ଆଡମିସନ୍ କରିଦେଲେ ତମର ଟେଷ୍ଟଫେଷ୍ଟ୍ ସବୁ ହେଇଯିବ ମାଗଣା ଆଉ କଣ
ହୁଁ।
ଏଇ ନେଇଯାଅ ତମେ ଏଇ ବ୍ଲୁ ହ୍ୱିଲ୍ ନହଲେ ସନସାଇନ୍ ସମ୍ ନେଇଯାଅ ସନସାଇନ୍ ନହେଲେ
ହେ ଏତେ ଆଡକୁ ଆମ କାତ ପାଇବନି ଆମେ ମଣିଷ ନୁହଁ ଆମେ ମେଡିକାଲ ତ ଦେଖିନୁ।
ଉଁ ଆକାଶକୁ ମାଉସୀ କହିଛନ୍ତି ବୁଝ୍ ବୁଝିବୁ ବୋଲି, ଯଦି ବ୍ଲୁ ହ୍ୱିଲରେ ଭଲ ଡକ୍ଟର ଯିଏଥିବେ ତାଙ୍କୁ ଦେଖେଇବାକୁ ପଡ଼ିବ କାହିଁକିନା ସେ ତ କନଫ୍ୟୁଜ୍ ହେଇକି କହୁନାହାନ୍ତି କଣ ହେଇଛି କଣ ନାହିଁ ବୋଲି
କିଛି ହେଇନି ହେଲା, ଏ ଯେତେ ବଡ ମେଡିିକାଲ ଲେଖୁ ଖାଲି ଡରଇକି ଖାଲି ପଇସା ଖାଇବେ
ପଇସା ଖାଇବା ଲାଖା ସବ ଫୁଲ ଯ ପାଦ ଗୁଡା ଫୁଲିଲାଣି ଜୋରେ ହଁ। ଜୋରେ ଫୁଲିଛି ଆହୁରି ଆଉ ଟେନସନ୍ ତାର ଆଉ ଦୁଇଟାକ ପାଦ ପୁରା ଫୁଲିକି ରହିଲାଣି ବେଙ୍ଗ ଫୁଲା
ଭାଲେରିଆ ଭାଲେରିଆ ହେଇଥିବ ନହେଲେ
ଫାଲରିଆ ନୁହେଁ ତାର ପ୍ରୋଟନ ଏ ଆସଲ ଆଳ ସ ସତଶ ଏମଏଲ୍ କହିଛନ୍ତି ପାଣି ପିଇବାକୁ ସେ ଯେଉଁ ପାଣିଟା ଠିକରେ କଣ୍ଟ୍ରୋଲ କରି ପିଇଲେ ତାର ଆଉ କିଛି ଫୁଲା ଫୁଲି କମି ଯାଉଛି ପାଣି ଟା ଯୋଉ ଦିନ ଅଧିକ ପିଇ ଯାଉଛି ସେଇଦିନ ଫୁଲା ହଉଛି। ସେଦିନ ଯେଉଁ ଟ୍ରେନରେ ଆସିଲା ଗୋଟେ ଥଣ୍ଡା କିଣିକି ସାତଶହ ପଚାଶ ଏମ୍ଏଲ୍ ଥଣ୍ଡାଟା ଶେଷ କରି ଦେଇଛି ଆଉ ଟିକେ ନାକୁ ଥିଲା ଆଉ ଆସିକି ପାଣି ପିଇଛି କହିଲ ଶୋଷ ଲାଗୁଛି ବୋଲି ବାରମ୍ବାର ଗୋଟେ ପାଣି ପିଇ ଦେଇଛି ଆ କଣ କହୁନୁ
ଆ କଣ କମ ପାଣି ପିଇବ ଆଉ
ସାତଶ ପଚାଶ ଏ ମେ ଲ ଗୋଟେ ବୁଝିବନ ସାତଶହ ପଚାଶମ ପିଲା ବେଳକୁ ଯାହ ହେଲେ ଢୋକେ ଢୋକେ ପିଇବ ଦିନଉ ଚବିଶ ମାନେ ଦିନ ଯାକ ଦିନ ରାତି ମିଶିକି ସେ ସାତଶହ ପଚାଶ ଏମ ଏଲ ପାଣି ପିଇବ ମାତ୍ର। ବୁଝି ପାରୁନ କଥାଟା କି?
ହୁଁ।
ନ୍ଦରେ ଖୁଲା ହୋଉଚି ହେଇଟା ଥଣ୍ଡା ଫଣ୍ଡା ପିଇଲାା ପାଣି ଫୁଲିଚି ଫୁଣି ଗୋଡ଼ ହାତ ଗୋଡ଼ ଦିଇଟାଙ୍କ ଫୁଲିଚି?
ଆଉ ଚାଉଳ ଦିଆ ହେଲାଣି ନା ଦିଆନି ହେଇନି?
ଚାଉଳକୁ ଆସିକି ସରିଯାଇଚି ସିଏ କହିଲା ଫୋନ କରିକି କହେ ବୋଲି।
କ ମଝିରେ କୋହୁଥିଲୁ ଚାଉଳ ଦିଆଇନି ଆମ ପଟେ ଏଇନେ କୋହୁଚୁ ଯା
ଆମ ପଟେ ଦିଆ ହେଇନି ଯେ ତିନି ଦିନି କ ଆସିଥିଲା। କନ୍ତି ସରିଗଲାଣି ବୋଉ ଫୋନ କରିଥିଲା ଯେ ସିଏ କହିଲା ମାଉସୀ ମୁଁ ଫୋନ କରିକି ତମକୁ କହିବି ସରିଯାଇଛି ଆସିଥିଲା ଯା। ମନା କଲା।
ତିନି ମାସ ଲାଖେ ଦୋଉଛନ୍ତି?
ହୁଁ ଯେ ବାପାଙ୍କର କଟିଯାଇଚି କଣ କେଇଁଆଣି।
ହୁଁ। କୋ ସାଙ୍ଗେ ସାଙ୍ଗେ କଟି ଯାଉଚି କି?
ଏବେ କଣ ଜନଗଣନା କରୁଚନ୍ତି କାଟାକଟି କରିଦେଇଥିବ କେଜାଣି।
ଆମ ଝିଅର ଆଜି ଯାଏ କଟିନି। ଚାରି ବର୍ଷ ହେଲାଣି ନା ନା।
ଫୋନ୍ କରୁଚନ୍ତି ଆଉ ଯେ ମୋ ମାର କଟିଥିଲା କି ମାର ତ ଆମେ ପର୍ଯ୍ୟନ୍ତ କରିଥିଲୁ ଏବେ କଟି
ଜନଗଣ ନା ଏଇଟା ଲିଷ୍ଟ ଟା ଯାଇକି ଆର ବର୍ଷ ହବ ନା ଏବେ ଘର ଟା କଣ ନାଁ
ଘର ଟା କଣ ନାହାନ୍ତି ତ ପୁଣି ସିଏ ଏବେ ଆଁ ଅଙ୍ଗନବାଡ଼ି ଯୋଉ ସିଏ ଗୋଟେ କଣ ମାଗିକି ନେଇଚି ସମସ୍ତଙ୍କର ବୋର ଆଧାର କାର୍ଡ ବାପାଙ୍କର ବାପାଙ୍କ ଡେଥ ସାର୍ଟିଫି ଡ଼ ଫୁଣି ବାପା ମା ନା ଜେଜେବାପା ଅଜା ଆଈ ନା ସବୁ ମାଗିକି ନେଇଚି ତ।
ଏଇଟା ଭୋଟର ଲିଷ୍ଟଟା।
ହଁ ନେଇଥିବ ତାହାଲେ ଭୋଟର ଲିଷ୍ଟ ନେଇଚି। ମୋର ଆଜି ଜାଙ୍କେ ମୁଁ ଗୋଟେ ଭୋଟ ପରିଚ ମୋର ଭୋଟ ଆପ୍ଲାଏ କରିବାକୁ ପଡିବ ତାହେଲେ।
ଏପଲଇ କରିଦିଅ ଅନଲାଇନ୍ ରେ।
ମୋର ଆଜି ଯାଏଁ ସମସ୍ତେ ଦେଲେଣି ମିତାଲି ହେଇକା ସବୁ ଦେଲେଣି। ମତେ କିଏ ଗୋଟେ କହିଲା ତୁ ଦୋଉନୁ ମୁଁ କହିଲି ନା ନା ତୁ ଦେନ୍ ମୁଁ ହେ କିଏ ପଚାରୁଚି ମ ହେ ସେ। ସେଇଟା ତ ଭୋଟ ପରିଚୟ ପତ୍ର କିଛି ଆବଶ୍ୟକ ଆବଶ୍ୟକତା ନାହିଁ ଆଉ। ଭାବୁଚି ଏଥର ଠିଆ ହେବି।
ହୁଁ ଓ ଚେୟାର ମ୍ୟାନ?
ସମିତିସଭ୍ୟ।
ୱାର୍ଡ ମେମ୍ବରରେ କେହି ଭୋଟ ଦେବେନି ତମକୁ।
ହୁଁ।
ଏଇ କଳା ଚଷମା ଟା ପିନ୍ଧିକି ପଳେଇବ ଯେ କରିନା କପୁର ଭଳିଆ ଦେଖାଯିବ।
ହୁଁ।
ହୁଁ।
ଡାହାଣା ଆଖିଟା ପୁଣି ହେଲାଣି ମୋର ବା ଆଖି କମିଲା ଡାହାଣା ଆଖି ଆରମ୍ଭ ହେଲାଣି।
ଆଉ ତମ ବୋଉର କମିଗଲାଣି?
ମୋ ବୋଉର ହେନ୍ତି ଖୋଲିପାରୁନି ସେ ଏମତି ନାଲି ପଡିଛି ତାର ତାର ଅଧିକ।
କମିନି କାହାର ବି?
ମୋର ବାଁ ପଟ ଆଖିଟା କମିଗଲାଣି ଟିକେ ଟିକେ ନାଲି ଅଛି ଡାହାଣ ଆଖିଟା ରେଡ ପଡିଲାଣି।
ପକାସ ସେଠୁ ମେଡିସିନ ଆଣିବ ସେ କହୁଛି କମିଯିବ ବୋଲି
ହଁ ହଁ ପକାସାହି ମଡିିସିନରେ ଆଲରେଡ଼ିି
ସିଏ କହୁଛି ମେଡିସିନ ଦଉଛି ମାଗେଣା ମେଡିସିନ ଗୁରା ଜେନେରେଟିକ ମେଡିସିନ ଗୁଡା। କରିବାରୁ।
କଣ ମାଗେଣା ମେଡିସିନ ଜେନେରେଟିକ କଣ
ଜେନେରେଟିକ ମେଡିସିନ ଗୁଡା ଭଲ ନୁହେଁ।
କମିଗଲା କିନ୍ତୁ ମୋର ଡାହାଣ ପଟ ଆଖି
କହୁଛ କମିନି
ଆରେ ବାଵା କମିଗଲାଣି ଡାହାଣ ପଟ ଆଖିଟା ବୁଝିପାରୁନ କି ଡାହାଣ ପଟ ଆଖିଟା ଏ ସରି ଵା ପଟେ ଯୋଉଟା ଅଧିକ ଥିଲା ମୋର ସେଇଟା କମିଗଲାଣି ଏବେ ଡାହାଣ ପଟ ଆଖିଟା ଆରମ୍ଭ ହେଲାଣି। ଟାବଲେଟ ଦେବେ ବୋଲି କହ କମିଯିବ ଯଦି ଖାଇବାକୁ ଦେବେ କଣକିଛି ଛି ହେଇନଥିବ ମେଡିସିନ ଷ୍ଟୋର ରୁ ଆଣିବା ଅଯଥା ଇଆଡୁ ସିଆଡୁ ପକେଇଲେ ଆଖିରେ ଫୁଟିଯିବ କେତେବେଳେ ଆଖି ମୋର ଯାହା ତ ଦେଖାଯାଉଛି ଝାପସା ଝାପସା ଏବେ ମୋତେ କିଛି ଦେଖାଯାଉନି ମୋତେ ଆଉ।
ହୁ।
ମୋତେ ଝାପସା ଦେଖାଯାଉଛି ସବୁ।
ମତେ ତ କିଛି ଦେଖାଯାଉନି।
ତମ ଆଖି କଣ ନାଲି ପଡିଛି କି? କଣ ଆଖି ଧଲାଣି କି?
ଜାଣିନ କି?
ଆରେ ରୋଜି?
ନାଇଁ।
ତମ ପଚାରିଲ ନା ତମ ପକାସ ଭାଇ କୁ କହିଥାନ୍ତ ଦେଇ ଥାନ୍ତା ମେଡିସିନ।
ଆଖି ଟା ଫୁଙ୍କି ଦେଇଛି ମୋର ଭଲ ହେଇଯିଵ।
କିଏ ଫୁଙ୍କି ଦେଇଚି?
ଆମ ଗାଁର
ଫୁଙ୍କି ଦେଇଛନ୍ତି ଭଲ ହେଇଯାଇଛି? ଭାଗ୍ୟ ଜଦି ଭଲ ଅଛି ମେଡ଼ିସିନ ଆଣିକି ଖାଇଦିଅ ବୁଝିଲ ନହେଲେ ଯୋଉ କଷ୍ଟ ହଁ ଦେଖେଇି କହିପାରିବନି ଶହିପାର କଷ୍ଟ ହଉଛି ଆଖି ବିନଧା।
ତ ଯେତେ ବି ହବନି।
ଛଆକା ଆଖିରେ ସମସ୍ତଙ୍କ ଆଖିରେ ଅଧିକ
ହ ଆ ଇଏ ହେଇଗଲାଣି ଆଖିବଡା
ଦି ଥର ବଞ୍ଚିଲେ ତିନିଥରକେ ଛିଡିଲା ଆଉ କଣ।
ହଉ ହଉ ରଖୁଛି ହେଲା।